ହ୍ୟାଲୋ। ହଁ, ଶୁଭ ସନ୍ଧ୍ୟା ଆଜ୍ଞା।
ତ ଶୁଭ ସନ୍ଧ୍ୟା। ଆଜ୍ଞା, କେମତି ଅଛନ୍ତି?
ହଁ, ଭଲ ଅଛି। ଆପଣ କେମିତି ଅଛନ୍ତି?
ଆଜ୍ଞା ଭଲ। ଆଜ୍ଞା ମୁଁ ବି ଭଲ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି ଆଜ୍ଞା?
ହଁ ଭଲ ଅଛନ୍ତି।
ଭଲ ଅଛନ୍ତି, ଆଉ ଆଜ୍ଞା କଣ କରୁଥିଲେ?
ହଁ ହଁ।
କଣ କରୁଥିଲେ? ନାଇଁ କଣ କରୁଥିଲେ ପଚାରୁଥିଲି ମୁଁ ଆପଣଙ୍କୁ? ଆଜ୍ଞା କଣ କରୁଥିଲେ?
ହାଲୋ!
ହଁ କଣ କରୁଥିଲେ ପଚାରୁିଥିଲି ମୁଁ ଆପଣଙ୍କୁ?
ହାଲୋ,
ହଁ ଆଜ୍ଞା କଣ କରୁଥିଲେ ମୁଁ ପଚା
ହଁ ହଁ ହଁ, ମୁଁ ଏଇ ଟିଭି ଦେଖୁଥିଲି, ଆପଣ କଣ କରୁଛନ୍ତି?
ଆଜ୍ଞା ଟିଭ, ନାଇଁ ମୁଁ ଏପଟେ ଏମତି ପଢାପଢି ଟିକେ କରୁଥିଲି ତ! ଆଜ୍ଞା, ଆପଣ ବୁଲାବୁଲି ଉପରେ କିଛି ରୁଚି ରଖୁଛନ୍ତି କି? ଆଜ୍ଞା
ଓ ହୋ
ମାନେ କହିବା କଥା ହଉଛି ବୁଲାବୁଲି ଉପରେ କିଛି ରୁଚି କୁହନ୍ତୁ, କୁହନ୍ତୁ କଣ କହୁଥିଲେ କୁହନ୍ତୁ? ମୁଁ କହିବା କଥା ହେଲା ଆପଣ ବୁଲାବୁଲି ଉପରେ କି କିଛି ରୁଚି ରଖୁଛ ମୁଁ କହୁଥିଲି କି ବୁଲାବୁଲି ଉପରେ କିଛି ରୁଚି ରଖୁଛନ୍ତି କି କହୁଥିଲି।
ହ୍ୟାଲୋ,
ହଁ ଆଜ୍ଞା ହ୍ୟାଲୋ, ଶୁଭୁଛି
ନାଇଁ ନାଇଁ ଶୁଭା ଯାଉନି। ମାନେ ପଦେ ଶୁଭୁଛି, ପଦେ ଶୁଭୁନି।
ଆଜ୍ଞା ଆଜ୍ଞା ଟିକେ, ଟିକେ ଇସୁ ହଉଥବ ବୋଧେ। ଏବେ ଶୁଭିଲା କି? ଏ ଏବେ ଶୁ ଏବେ ଶୁଭୁଛି?
ସେମିତି ଏକ ମାନେ ପଦେ ଗେରେ, ଗେରେ, ଗେରେ, ଗେରେ ହଉଚି ଆଉ
ଅଜ୍ଞା, ଆଜ୍ଞ। ମାନେ, ମୁଁ କହୁଥିଲି କି କି ବୁଲାବୁଲି ଆପଣ, ବୁଲାବୁଲି ଉପରେ ଆପଣଙ୍କର କଣ ଭଲ ଲାଗୁଛି କି ଆପଣଙ୍କୁ? କହୁଥିଲି।।
କଣ କହିଲେ?
ବୁଲାବୁଲି ଉପରେ କିଛି ଭଲ ଲାଗୁଛି କି ନାହିଁ କହୁଥିଲି ମୁଁ ଆପଣଙ୍କୁ।
କଣ କହିଲେ ଆଉଥରେ କହିଲେ।
ନାଇଁ ମୁଁ କହୁଛି ଆପଣ ମୁଁ ଏମିତି ଅ ବାହାର କୁ କିଛି ବୁଲାବୁଲି କରି ଯାଇଛନ୍ତି କି ନାହିଁ, ସେ ଉପରେ ମୁଁ କହୁଥିଲି ଆପଣଙ୍କୁ। ଯେମିତିକି ହଁ ହୋଉ ପୁରୀରେ ଆଜ୍ଞା ଆଜ୍ଞା ଯାଇଛନ୍ତି ଆଜ୍ଞା କେ ବହୁତ ଥର ଯାଇଛନ୍ତି, ଏମତି କିଛି ଅଭୁଲା ସ ମୁତି ରହିଯାଇଛି କି ସେଠି। କ କିଛି କହିପାରିବେ?
ଅଭୂଲା ସ୍ମୃତି ତ କହିପାରିବିନି ମାନେ ଛୋଟ ବେଳୁ ଯାଇଥିଲି। ଏବେ
ହଁ ସେଇଟା ତ ହଁ ସେଇଟା ତ ବେଶ ହୁଁ କୁହନ୍ତୁ।
ବାହା ହେଲା ପୂର୍ବରୁ ଥରେ ଆକ ଯାଇଥିଲି ସେମିତି କିଛି ମ ତାରେ ନାହିଁ ମାନେ ମନେ ପଡୁନି।
ଆଜ୍ଞା ଆଜ୍ଞା ନାଇଁ ତାପରେ ଆଜ୍ଞା ମୁଁ ଯାଇଥିଲି ମୁଁ ଯାଇଥିଲି ମୁଁ ବି ସେ ଛୋ ଟ ବେଳୁ ଯାଇଥିଲି ଆଜ୍ଞା ଛୋଟ ବେଳୁ ଯାଇଥିଲି। ଛୋଟବେଳେ କଥା କଣ କି ଛୋଟବେଳେ ଯାଇଥିଲି ବୁଲାବୁଲି କ ବୁଲାବୁଲି କଲି ତ ମୁଁ ପ୍ରଥମଥର ପାଇଁ ସେ ଭୁବନେଶ୍ୱର ଆଜ୍ଞା। ହ୍ୟାଲୋ ସୁଭିଚି ହଁ ମୁଁ କହୁ ହୁଁ ମୁଁ କହୁଥିଲି କି ପ୍ରଥମ ଥର ପାଇଁ ମୁଁ ଭୁବନେଶ୍ୱର ପୁରୀ ପ୍ରଥମ ଥର ପାଇଁ ଦେଖିଲି ନା ମତେଟିକେ ଆଶ୍ଚର୍ଯ୍ୟଜନକ ଲାଗିଲା। ହଠାତ୍ ଏତେ ବଡ ବଡ ସହର ବଡ ସହର। ତା ସହିତ ବହୁତ ବଡ ବଡ ଘର ରାସ୍ତା ଗାଡି ଏଗୁଡାକ ଦେଖିକି ଟିକେ ଆଶ୍ଚର୍ଯ୍ୟଜନକ ହେଇଗଲି ତ ସେଥିରେ ମୁଁ ଭା ଥିଲି ଯେ ଆମେ ଯୋଉ ଆମେ ଯୋଉ ଭିତରେ ରହୁଛୁ। ତାଠୁ ବି କିଛି ବଡ଼ ସହର ବି ଅଛି ସେଇଟା ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି। ଅନୁଭବ କଲାରୁ ମୁଁ ସେଇଠି ବହୁତ ଜାଗା ଗଲି ତାପରେ ସେ ଜଗନ୍ନାଥ ଠା ଜଗନ୍ନାଥ ଠାକୁରଙ୍କୁ ବି ଦେ ଦେଉଳ ଦର୍ଶନ କଲି ସମୁଦ୍ର ଭ୍ରମଣ ବି କଲି। ତା ସହିତ
ଜଗନ୍ନାଥ ଠାକୁରଙ୍କୁ ତ ଦେଖିଦେଲେ ମାନେ ଆଖି ଛଲ ଛଲ ହେଇଯାଉଛି ତାଙ୍କ ମାନେ ଦୁଆରରୁୁ ଆସିବାକୁ ଇ ଇଚ୍ଛା ହୋଉନି।
ଆଜ୍ଞା ଆଜ୍ଞା।
ସେଇ ବଡ଼ ଦାଣ୍ଡରେ ରହିଯିବା। କୁ ମାନେ ଖାଇପିକି ସବୁଦିନ ପାଇଁ ରହିଯିବାକୁ ମାନେ ଇଚ୍ଛା ହୁଏ। ଆସିବାକୁ ଇଛା ହୁଏନି ତାଙ୍କୁ ଦେଖିଦେଲେ ଆଖି ଛଳ ଛଳ ହୋଇଯାଏ ହେଇଯାଏ ରଥଯାତ୍ରା ତ ବହୁତ ବର୍ଷ ହେଲା ମୁଁ ବା ବାହାଲା ଠାରୁ ଯାଇନି। ତେର ଚଉଦ ବର୍ଷ ହେଲାଣି ମଝିରେ ତିନି ବର୍ଷ ତଳେ ଅଜାଙ୍କର ଡେଟ୍ ହେଇଗଲା ଆଉ ସେଥିପାଇଁ ମାନେ ଯାଇଥିଲୁ। ସେଇଥର ଆଉ ଥରେ ଝିଅ ଛୋଟ ଥିଲା ଥରେ ଯାଇଥିଲୁ ଦି ଥର ହିଁ ଯାଇ ଚି ବାହାରିଲା ଠାରୁ ଆଉ ଛୋଟବେଳେ ଅନେକ ଥର ବାପା ମାଆଙ୍କ ସହିତ ଯାଇଛି।
ଆଜ୍ଞା ଆଜ୍ଞା ତ ବହୁତ ଭଲ ଭାବରେ ଆପଣଙ୍କୁ ସେଠେ ମାନେ ସେ ମନ୍ଦିରକୁ ପହଞ୍ଚିଲେ
ପ୍ଲାନ୍ ଅଛି ଯେ କଣ ହୋଉଚି ଦେଖିବା ଜଗାଙ୍କର ଡରି ଲାଗିଲେ ଯିବା ଆଉ
ଆଜ୍ଞା ସେଇଟା ତ ସବୁଠୁ ବଡ କଥା। ଜାଗା ଙ୍କ ଡୋରି ଲାଗିବ କି ନାହିଁ ସେଟ ତ ଜାଗା ଙ୍କ ଉପ
ଚାହିଁଲେ ବି ସେ ମାନେ କଉପଟ ବି ନେଇଯିବ ତାଙ୍କ ପାଖକୁ ଟାଣିକିରି। ମାନେ ତମେ ନ ଯିବାକୁ ଚାହିଁ ମାନେ ନ ଯିବାର ପ୍ଲାନ୍ ନ ମାନେ ଥିବ ନଥିବ କି ପଇସା ପତ୍ର ଅସୁବିଧାଥିବ କି ଘରେ ପ୍ରୋବ୍ଲେମ୍ ଥିବ ବି ତାଙ୍କ ଡରି ଲାଗିଲେ ତମେ ମାନେ ଯେମିତି ବି ହେଉ ତାଙ୍କ ପାଖକୁ ଟାଣି ହେଇକି ପଳେଇବ।
ଆଜ୍ଞା ସେଟା ତ ଠିକ କଥା କହିଲେ। ଏଇଟା ତ ସବୁଠୁ ବେଶୀ ବଡ଼ କଥା କହିଥିଲେ ଆମେ ଯେତେ ଯାହା ପଇସା ପତ୍ର ଥାଉ ପଇସା ପତ୍ର କେତେ ସମୟ ବିତେଲେ ବି ଆମେ ଯାଇପାରିବନି କାହିଁକିନା ଜଗା ଙ୍କ ଡୋରି ନ ଲାଗିଲା ପର୍ଯ୍ୟନ୍ତ
ମୋ ସ ସ୍ୱାମୀଙ୍କର ଛୁଟି ମାନେ ଦିନ ପଡିଲେ ମୋ ସ୍ଵାମୀଙ୍କୁ ସବୁବେଳେ କୁହେ ଚାଲ ଟିକେ ପୁରୀ ଯିବା, ଘଟଗାଁ ଯିବା। ଏମିତି ପାଖାପାଖି ସେଇ ପୁରୀ ଜାଗା ପାଖ ସବୁ ବୁଲି ଶିବା ବୋଲି କହିଲେ ଆଙ୍କେ ସବୁବେଳେ ମନା କରୁ କରୁଚନ୍ତି ଏ ବର୍ଷ ଭାବୁ ଯେଉ ଯିବା ପାଇଁ ମାଆ ବାପାଙ୍କ ସହିତ ସ୍ୱାମୀ ମାନେ ସବୁ ଝିଅ ସବୁ ମାନେ ଯିବା ପାଇଁ ପ୍ଲାନ୍ କରିଛୁ କଣ ହଉଛି ଦେଖିବା।
ଆଜ୍ଞା ଆଜ୍ଞା ନାଇଁ ସେ ଟା ସତ କଥା ନାଇଁ ପୁରୀ ଗଲା ବାହା ଆଉ ପାଖାପାଖି କି କିଛି ଜାଗାରେ ବୁଲାବୁଲି କରିଛନ୍ତି କି ସେମିତି କିଛି?
କଣ କହିଲେ?
ମନେ ରହିଲା ଜାଗା କିଛି ଭୋଜି ଜାଗା ହଉ ଭୋଜି ଜାଗା ନହେଲେ ଯୋଉ ଆମର ଦର୍ଶନୀୟ ଜାଗା ପାଖ ଦଶ ପନ୍ଦର ଜାଗା ଆଜ୍ଞା।
ହ୍ୟାଲୋ ଆପଣଙ୍କ କଥା କ୍ଳେୟର ଶୁଭା ଯାଉନି।
ନା ମୋ କହିବା କଥା ହଉଛି ପୁରୀ ବ୍ୟତୀତ ଅନ୍ୟ କୋଉ ଜାଗା ବୁଲାବୁଲି କରି ଯାଇଛନ ଟିକି କହୁଥିଲି ମୁଁ ଆପଣଙ୍କୁ ପୁରୀ ବ୍ୟତୀତ।
କେଉଠିକି କେଉଠି କି କହିଲେ?
ପୁରୀ ବ୍ୟତୀତ ଅନ୍ୟ କୋଉ କୋଉ ଜାଗା ଯାଇଛନ୍ତି କି କହୁଛି।
ଜାଗା ବୋଲେ ସୀମାଞ୍ଚଳ ଗୋଟେ ଜାଗା ଅଛି ଠାକୁରଙ୍କର ନୃସିିଂହ ଠାକୁରଙ୍କର ଜାଣିଛନ୍ତି?
ଆଜ୍ଞା ଆଜ୍ଞା ମାନେ ହଁ ସେ ହଁ ଆଜ୍ଞା। ହଁ ହଁ ଆଜ୍ଞା ମୁଁ ତ ବେଶୀ କିଛି ଜାଗା ଯାଇନି ଏମିତି ପାଖାପାଖି ଜାଗା ହିଁ ବୁଲିଯାଇଛି ତାଠୁ ଆମର ବର ହଉ ହଉ ଯେ ଗୁ ତାରାତାରଣୀ ହଉ ଏ ଜାଗା ଟିକେ
ମାନେ କଥା ଅପଡାଉନ ଅପଡାଉନ ହଉଛି ଆପଣଙ୍କର କଥା ମାନେ ପଦେ ଶୁଭୁଉଛି ଆଉ ମାନେ ଗେର ଗେର ଗେର ଗେ ଟାଇପ୍ ର ହଉଛି। ଫେନ୍ ଲାଗିଛି କି? ଆଜ୍ଞା।
ନାଇଁ ତ ଆଜ୍ଞା। ଏପଟେ ବୋଧେ ଆପଣଙ୍କର ସେପଟେ ପାଣିପାଗ କେମିତି ଅଛି ଆଜ୍ଞା?
କଣ କହିଲେ?
ଆଜ୍ଞା ନାଇଁ ଆପଣଙ୍କୁ ସେପଟେ ପାଣିପାଗ କେମିତି ଅଛି କହୁଛି।
ହ୍ୟାଲୋ।
ଆପ୍ ଆଁ ହଁ ହ୍ୟାଲୋ ନାଇଁ ମୁଁ କହିବା କଥା ହଉଛି ଆପଣଙ୍କ ସେପଟେ ପାଣିପାଗ କେମିତି ଅଛି। ବର୍ଷା ହୋଉଚି କି ଖରା ହୋଉଚି ସେ ବିଷୟରେ ନାଇଁ ବର୍ଷା ହୋଉଚି କି ଆପ
ହଁ ବର୍ଷା ତ ଆଜି ସଖାଳଟୁ ଲାଗି ରହିଥିଲା ଏବେ ସାଢ଼େ ଘଣ୍ଟେ ଦିଇଟାରେ ଛାଡ଼ିଚି। ଏବେ ଟିକେ ପାଗ ଭ ଏବେ ଟିକେ ପାହାଲ ପାଗ ଭଲ ଅଛି ଏବେ ଟିକେ। ସଖାଳଠୁ ନା ଝିପିଝିପି ଝିପିଝିପି ଝିପି ଝିପି ଲାଗି ରହିଥିଲା ସଖାଳଠୁ।
ଆଜ୍ଞା ଆଜ୍ଞା ହଁ ସେ ପାଣିପାଗ ଉପରେ ହିଁ କିଛି ହେଇଥିବ। ସେଥିପାଇଁ ଆମର ଯୋଉ ନେଟୱାର୍କ ଟା ଯୋଉ ରହୁ ଚି ସେଟା ଠିକ୍ ଠାକ୍ ରେ କାମ ବି ଦଉନଥିବ ସେଥିପାଇଁ ତା
ପ୍ରୋବ୍ଲେମ୍ ହଉଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ତ ସେ ଜିନିଷଟା ତ ଇଏ କରିବାକୁ ପଡି଼ବ ହିଁ।
ଆପଣ ଯିବେ କି ଏଥର ପୁରୀ ରଥଯାତ୍ରାରେ।
ଆଜ୍ଞା ଆପଣ ତ କହିଲେ କିନ୍ତୁ ଜଗାକ ଡରି ନ ଲାଗିଲା ପର୍ଯ୍ୟନ୍ତ ଇଚ୍ଛା ତ ଅଛି ହେଲେ ସମୟ ନିର୍ଦ୍ଧାରିତ ହଉନି ତାପରେ ତ କିଛି ରହିଲା ଆ ପଇସା ପତ୍ର ତ ସେ ଜିନିଷରେ ବି ଟିକେ ବର୍ତ୍ତମାନ ଅସୁବିଧାର ଚାଲିଛି। ଇଚ୍ଛା ହଉ ଅଛି କିନ୍ତୁ ବର୍ତ୍ତମାନ ଆମେ ଚାହିଁଲେ ବି ଯାଇହବନି। ସେମିତି ଭଳି ଅସୁବିଧାରେ ଅଛୁ ଆମେ ତ ଆମେ ପାଖରେ ଥାଇକି ପାଖରେ ଜଗନ୍ନାଥଙ୍କୁ ଦେଖିଦେଇକି ଆମେ ସେଠା ହିଁ ଖୁସି କିନ୍ତୁ ଯୋଗା ନିଶି ହଁ ମନରେ ଏଇଟା ଏତିକି ବିଶ୍ଵାସ ଅଛି ଯେ ଜଗା କୁଆଡ଼ୁ ନହଲେ କେମିତି କଣ କେମିତି ନହଲେ ଡାକିବା ଟା ଡାକିବେ କିନ୍ତୁ ଦର୍ଶନ ହେଇଯିବ। ଏବେ ନହେଲେ ନାହିଁ କାଲି ଯେମିତି ହେଲେ ଦେଖିବି ମନରେ ସେଇ ଆଶା ଟା ରହିଯାଇଛି। ସେଆ ସେଇ ଆଶା ଟା ରହିଯାଇଛି ତ ସେଇ ଅନୁସାରେ ହିଁ ଇଏ କରିବୁ। ଆପଣ ତାହେଲେ ଏବେ ଯିବେ ତାହେଲେ କହୁଛନ୍ତି ଆଜ୍ଞା।
ଠିକ୍ ରେ କହିପାରିବିନି ସେଇ ଜଗାର ଡରି ଏକା ଜଗାର ଡରି ଲାଗିଲା ବଲେ ମାନେ କହୁଛି ପରା ନ ଯିବାକୁ ଚାହିଁଲେ ବି ସେ କେମିତି ତି କୋଉ ପଟେ କଉ ବାଟରେ ବି ନେଇଯିବେ ଆ ଜାଣିପାରିବେନି।
ଆଜ୍ଞା ଆଜ୍ଞା ଠିକ୍ କହିଲେ। ଏକଦମ୍ ପୁରା ଠିକ୍ କହିଲେ ଆଜ୍ଞା ତ ସେତିକି ଭିତ୍ ସେଥିରେ ତ ବହୁତ ଖୁସି ଅନୁଭବ ଲାଗୁଛି। ତାପରେ ତାଙ୍କର ଯୋଉ ସୁନାବେଶ ରହୁଛି ତାପରେ ଉଁ ସୁନାବେଶ ସହିତ ତାପରେ ଯୋଉ ତାଙ୍କେ ମାଉସୀ ମା ମନ୍ଦିରକୁ ଯୋଉ ଯାଉଛନ୍ତି ସେଇଟା ଗୋଟେ ତାପରେ ଯୋଉ ଫେରିକି ଆସୁଥିଲ ଆମେ ଇଏ ଯୋଉ କରୁଛନ୍ତି ମାନେ ବହୁତ ଗୋଡାଏ ଗୋଡାଏ ଅଭୁଲା ସ୍ମୃତି ଗୁଡାକ ଯୋଉ ରହୁଛି ସେଟା ସେ ଇଏ ଗୁଡାକ ଦେଖି ଦେଖିଲେ ବହୁତ ଖୁସି ଲାଗେ ବ ଭାବ ବିହର ହେଇଯାଏ ଆଜ୍ଞା। ଠିକ ଅଛି ଆଜ୍ଞା ଆପଣ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଅନୁଭବ ଲାଗିଲା ବହୁତ ଖୁସି ଲାଗୁଚ। ଆଜ୍ଞା ତ ମୁଁ ଏତିକି କଥା କହିକି ଉଁ ବକ୍ତବ ଇଏ କରୁଛି ଆଜ୍ଞା। ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ ଶୁଣୁଛି।
ହଁ ହଁ ନା ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ।
ହଁ ଖାଇଲେଣି କି ଆପଣ ନା ଖାଇନାହାନ୍ତି?
ଆଜ୍ଞା ନାଇଁ ଖାଇନି ଏବେ ଆଉ କିଛି ସମୟ ପରେ ଖାଇବୁ।
ଆପଣଙ୍କ ମାନେ ସେପଟେ ମାନେ ସହରାଞ୍ଚଳରେ ରହୁଛନ୍ତି। କିନ୍ତି ଜାଣିଲ ଗ୍ରାମାଞ୍ଚଳରେ ରହୁଛନ୍ତି?